ହାଲୋ।
ହାଲୋ।
କୁଆଡ଼ ଯାଇଥିଲ କି?
କୁଆଡ଼େ ନାହିଁ ତ।
ହୁଁ କୁଆଡ଼େ ଯାଇଥିଲ ସତ କୁହ?
ମୁଁ କୁଆଡ଼େ ଯିବି ମ?
ମ ଜ ର ଳ
କୁଆ ଚାଆ
ଅଁ ଆଁ କ୍ଷ ୟ ଲ ନା ନା ମ ଜ ର ଳ ହ ତାଲ ବେଶ, ମୁଧ ନେଶ, ଦନ୍ତେଶ ମଁ, ଜ, ର, ଳ ଅ ଆ ଡ଼ାକିଲ।
ଅ, ଆ, ହସେଇ, ଦ୍ରିଘଇ, ହସଉ, ଦ୍ରିଘଉ, ରୁ, ଏ, ଅଇ, ଓ, ଅଉ, କ, ଖ
ଏଇ ଏଇ ଗୋଳଉଚ କଣ
କ, ଖ, ଗ ଘ, ଙ, ଚ, ଛ, ଜ, ଝ, ଞ ଟ, ଠ, ଡ, ଢ, ର ଯାଇଁଲୁ କି? ଟ, ଠ, ଟ, ଠ, ଡ, ଢ, ଞ ତ, ଥ, ଦ, ଧ, ଅଁ ତ, ଥ, ଦ, ଧ
ଏଇ ଟ ଠ ଡ ଢ ନ୍ୟ?
ତ ଥ ଦ ଧ ନ ହଁ ଟ ଠ ଡ ଢ ଞ। ତ, ଥ, ଦ, ଧ, ନ ପ, ଫ, ବ, ଭ, ମ, ଯ, ର, ଳ, ୟ ହଁ ୟ ତାଲବେଶ, ମୁଧନେଶ, ଦନ୍ତେସ
ଆରେ ଆରେ
ଚନ୍ଦ ଅନୁସାର, ବିସର୍ଗ, ଚନ୍ଦ୍ରବିନ୍ଦୁ। ଠିକ୍ ଅଛି ପରଫେକ୍ଟ କହିଲି ପୁରା।
ହଁ ତମେ ଠିକ୍ କହିଛ ସେଥିପାଇଁ ତମକୁ ମୁଁ ଖୁସିରେ କଣ ଦେବି?
କଣ ଦବ?
କିଛି ନୁହୁଁ।
ସେ ଛେ ଲସ୍
ଆରେ ସେଟା ସର୍ ଏଟା ସରପ୍ରାଇଜ ଆରେ ଏଟା ମାନେ ଦିଆହବ ପରେ।
କେତେ କଣ ଆଣିବେ।
ହୁଁ
କେତେ କଣ ଭାବି ଯାଇଥିଲି ଆଉ।
କଣ ସରପ୍ରାଇଜ ମାନେ ଖାଲି କେତେ ଟଙ୍କା?
ନାଇଁ ନାଇଁ ମୁଁ କହିଲି କେତେ କଣ ଭାବି ଯାଇଥିଲି।
କଣ ଭାବିଥିଲ?
କହିଲି ଦିଦି ଦେବେ କେତେ କଣ ମୁଁ ବି କହିଲି ଦିଦି ଦେବେ କେତେ କଣ ପରଫେକ୍ଟ କହିଲି ପୁରା ମୁଁ।
ହଁ ହଁ ଦିଦି କଣ ଦେବେ?
ଅଙ୍ଗନ ବାଡ଼ି ଦିଦି ଅଣ୍ଡା ଦେବେ।
ଆଁ ଉଁ।
କେବେ?
କଣ କରୁଛ?
ସୋଇଛି।
ଆଖି ବୁଜିକି ନା ଆଖି ଖୋ
ହୁଁ ଆଉ ଗୋଟେ ଆଖି ଖୋଲିଛି ଗୋଟେ ଆଖି ବନ୍ଦ ଅଛି।
ଏମିତି ସିଷ୍ଟମ ବି ମାନେ ତମେ ଶିଖିଛ?
ସବୁ ସବୁ ଅଲରାଉଣ୍ଡର।
ହେ କହୁନ ତ?
ନୋ
ଅହ।
ପାୱାରଫୁଲ ପ୍ରୋସେସର।
ଅ ହଁ। ଆଉ କଣ?
ଫୁଲ ଏନର୍ଜି।
ଆଳୁ ତରକାରିଟା ବନା।
ତ ଅଧା କୁହା
ମୁଁ ବରା ବନେଇବି ମୁଁ ଆଉ କରିପାରିବିନି।
ବରା ରେ ଆଉ ଦହି ପହି ପକେଇବି କି?
ନା ନା ସେଟା ଥାଉ ସେଠି ତା ଜାଗାରେ ସେ ଅଛି।
ଆଉ ତାହେଲେ ଆଳୁ ଦମ ଟା ବି ବନାଅ।
ବନେଇ ଦିଅ ଟିକେ।
ବନେଇବନି?
ମୁଁ ଶିଖିନି। ସେତିକି ଶିଖିଛି ମୁଁ।
ଏ ହେ।
ଶିଖିଛି ଶିଖିଛି ଶିଖିଛି ଫାଷ୍ଟ ତେଲ
ଆଜ୍ଞା।
ପିଆଜ।
ଆଜ୍ଞା ଆଜ୍ଞା।
ଫୁଟଣ ପଡ଼େ?
ମାନେ ମୁଁ କଣ ବେପାରୀ?
କଣ ରୋଷେଇ କରିବା କଥା ପଚାରୁଛି ବେପାରୀ।
ଆରେ ବେପାରୀ ମାନେ ହିଁ ଏରା ଜାଣିଛନ୍ତି।
ଅଧିକ କଥା କୁହନି। ଆଳୁ ତରକାରୀ କେମିତି ହୁଏ ମୁଁ ସେଇଟା ପଚାର୍
ଫୁଟଣ ପଡ଼େନି।
ହଉ। ତାପରେ କଣ ପଡେ?
ପିତା ଲାଗିବ ସେରା। ଯେତିି କହିଲ ଏତିକି ପକେଇ କରିଦିଆ ବେପାର ନହଉ।
ଏବେ ଆଳୁ
ଏଇଟା ମୁଁ ଜାଣିନି ଆଳୁ ଦମଟା କେ
ମୁଁ ଜାଣିନି ବି ତମେ ଥାଅ। ଆରେ ପାଗଳ ମସଲା ପଡିବ।
ଓହୋ ମସଲା ଟା ମେନ୍।
ମସଲା ତାପରେ ଟମାଟୋ।
ହୁଁ ତାପରେ ଆଳୁ ପଡିବ ଆଉ। ଆଳୁ ପଡିକି କଷା ହବ ଆଉ। ଆଉ ମଟର ତରକାରିଟା।
ସେଟା ବି ସେଇଟା ଯା ସେଟା ସେଇଟା ଖାଲି ଆଳୁ ପଡିଲା ସେଇଟା ଖାଲି ମଟର ପଡିବ।
କେତେ ପ୍ଲେଟ ବେପାର ହବ? କବାଡିଆ ର
ତିନିଶହ, ଚାରିଶହ।
ଫ୍ରିସେଲ ଥିଲା ତମକୁ କହିଲି ଆସିଲନି ଖାଇବାକୁ ଆଉ।
କଣ ତମେ ପା ରିଲସ୍ ରୁ ଦେ ତମେ ଯାଇଥିଲ ନା ଆଗେ?
ମୁଁ ଯାଇଥାନ୍ତି ଯେ ଧାଡି ଯେ ଭଳିଆ ଲାଗି
ମୁଁ ମାଗଣା ଖାଇବାକୁ ଭଦ୍ରକରୁୁ ଯିବି।
ସେଇତ ବେକରେ ଚାଳିଶ ଟଙ୍କା ପାଇଁ ଆସିବୁ କଷ୍ଟ କରିକି ବଡି ଏନର୍ଜି ସବୁ ୱେଷ୍ଟ। ସେ ମଷ୍ଟର ପିଇଛ ମଷ୍ଟର?
ଉହୁଁ ନା।
ବ୍ରିଜର୍।
ନା।
ରେଡବୁଲ୍।
ମୁଁ କାଇଁ ସେଗୁଡା ପିଇବି?
ଆରେ ସେ ଇଏ ଗୁୁରା କୋଲ୍ଡଡ୍ରିଂଙ୍କସ ଗୁରା ଆଉ ପିଇବନି ମାନେ କଣ ଏଗୁଡା କଣ ବିଷ?
ତମେ ପିଇଛ?
ହୁଁ ଏମିତି କୋଉ ଜିନିଷ ନାହିଁ ମୁଁ ପିଇନୀ।
ଉ ହୁଁ ମନଷ୍ଟର ଟା ପିଇଛି।
ଏ ଏନର୍ଜି କେିମି଼ତି ବା ଆସୁଥିଲା
କିଛି ନଜେ।
ଆସୁଛି ତ ଏନର୍ଜି ଟିକେ ଟିକେ ବଡି ଟା କଣ କହିଲ ଫ୍ରେଶ ହେଇଯାଉଛି।
ହଁ ସେଟା ଟିକେ ଇଏ ଲାଗେ।
ଆସେ କାମ କରେ ଏନର୍ଜି ଆସେ କହିଲେ କଣ ହବ। ଯୋଉ ରେଡ୍ ବୁଲ୍ ଟା ପିଇନି ଆଉ ରେଡ୍ ବୁଲ୍ ମତେ ଲାଗୁଛି ମୁଁ କିଛି ଦିନ ପରେ ଏମ୍ସ ରେ ଆଡ଼ମିଶନ ଆଡମିଟ ହେବି।
କାଇଁକି?
ହୁଁ ମତେ ଲାଗୁଛି ଆଉ।
ତମକୁ ସେଇ ଲାଗୁଛି।
ମୋ ଦେହଟା ଆହୁରି ଖରାପ ହେଇ ହେଇ ଯାଉଛି।
କାହିଁକି ତମେ ଏବେ କୋଉଠି ଟ୍ରିଟମେଣ୍ଟ ହଉଛ?
କିଏ ଏମ୍ସରେ ରୋହୁଥିଲେ ହଁ।
ତମେ ସମ୍ ଯାଉନ।
ସମ୍ ସମ୍ ନାହିଁରେ ଏମଜିବି
ଏମ୍ସ ଆସିବ।
ହୁଁ ଏମ୍ସରେ କଣ କହିଲ ପ୍ରପର ପୁରା ଟିକେ ଦେ ସେମିତି ଜାଣୁଛନ୍ତି ଭଲ ଡକ୍ଟର ଆଉ ଏଗୁଡା ସବୁ ଖାଲି ପଇସା ମାରିବାର ବ୍ୟସ୍ତ ହେଲା କିଛି ମାନେ କାମ
ହୁଁ ଏମ୍ସରେ ଭଲ ପ୍ରଫେସର ବହୁତ ଭଲ।
ବଢ଼ିଆ ଅଛନ୍ତି ବା।
ଏମ୍ସଟା ଭଲ ଅଲ୍ ଇଣ୍ଡିଆ ମେଡ଼ିକାଲ୍ ସାଇନ୍ସ
ଏମ୍ସ ହିଁ ଯିବି।
ମୁ ଯାଉଛି।
ମରି ମରି ବଞ୍ଚିବି ସେଇଟା ହିଁ ଏକା
ହୁଁ
ହଉ କହିଲେ ଠିକ୍ ହେଇଯିବ।
ଆଉ ତେ ଲାଗୁନି କାଇଁ
ସେଟା ଲାଗେ ସେମିତି ପେସେଣ୍ଟ କୁ ସେମିତି ଲାଗେ।
ଦେଖିଆ କଣ ହଉଛି। ମୋର ଏନର୍ଜି ଡ୍ରପ ହଉଛି ଦିନକୁ ଦିନ ଜାଣିଛ ନାଁ।
ବହୁତ ୟଙ୍ଗ ହେଇଛୁ ଏସବୁ ହେଇଗଲେ ଅଲଗା ଅଲଗା ଲାଗେ ଟିକେ।
ମାନେ ମାନେ ମୁଁ କିନ୍ତୁ ଠିକ୍।
ହଁ ମୁଁ ଯ ଆରେ ହଁ ବୁଝୁଚି।
ହୁଁ
କାହିଁକି ତମେ ଫିଟ୍ ଜାଣିଛ କାହିଁକି ତମ ମାଇଣ୍ଡ ତମେ ଷ୍ଟ୍ରଙ୍ଗ ରଖିଛ। କି ହଁ କିଛି ନାହିଁ ମୁଁ ଠିକ୍ ଅଛି। ମାଇଣ୍ଡ ଯିଏ ୱେଟ୍ କରିଦେଲା ନା ସରିଲା ଏମିତି ହିଁ ରହିବ ସବୁବେଳେ।
ଶଙ୍କର ବିଶ୍ୱାସ କରିବନି ମୁ ଆଡିମିଟି ହେଇନଥିଲି କି ଏମ୍ସରେ।
ହଁ
କେବେ କେବେ ଜର ହେଇନଥିଲା ନା ପାଞ୍ଚ ଛଅ ବର୍ଷ ହେଲାଣି ମତେ ଜର କିମ୍ସରେ ଶୋଇ ଶୋଇକି ମତେ ଜର ହେଇଗଲା।
ହୁଁ
ଗୋଟେ ଦିନ କିନ୍ତୁ ଜର ହେଲା ଆଉ ଜର ନହଲେ ମତେ ହୁଏନି। ହୁଏନି ଆଉ। କାହିଁକି ନାଁ ଆଜ୍ଞା ମଲୁଏଜ୍ ମାନେ କଣ କହିଲ ଫିଟ୍। ମାନେ କଣ କହିଲ ଚଳ ଚଞ୍ଚଳ।
କ ଯେ
ହୁଁ ବର ପା ସିଏ ଏତେ ଝାଡ଼ା ବାନ୍ତି ହବ। ମୁଁ ବୁଲିବି ବାହାରେ। ସିଏ ଶୋଇଲା ମାନେ ମାନ୍ଦାଳିଆ ଲାଗିବ ବାନ୍ତି ଲାଗିବ ଇଏ ଲାଗିବ ସିଏ ଲାଗିବ
ହଁ
ହଉ ହେରା ଭାଇ ମତେ ଶୋଇ ବାହାରି ବିରକ୍ତ।
ଏବେ ମୁଁ ସେମିତି ଷ୍ଟ୍ରଙ୍ଗ ହେଇଯାଇଛି ଆଗରୁ ମୁଁ ବହୁତ ୱିକି ଥିଲ
ବୁଲିବା ହେତେ ଭଲ ଦେହ ଖରାପ ହଉ
ମାସରେ ଥରେ ଆଗରୁ ମାସରେ ଥରେ ହସ୍ପିଟାଲ ରେ ଆଡମିଟ ସାରିଲେଣି
ସେଇଟା ଭାରି ବିରକ୍ତି ମେଡିକାଲଁ ମେଡିକାଲ ଦେଖିଲା ମାନେ ମୋ ଦେହ ନିଆଁ ହେଇଯ ହାତରେ ଲଗେଇ ଗୋଡୋ ରେ ଲଗେଇ ମୁଣ୍ଡ ଟେଂସନ୍
ହ୍ୟାଲୋ
ହଁ
ହ୍ୟାଲୋ
ହ୍ୟାଲୋ ହୁଁ
ପୁଅ
କଣ
କଣ କହୁଥିଲ
ଓଡ଼ିଆ
ହୁଁ
ଓଡିଆ କହୁଥିଲି
ହଉ ଆଉଥରେ କୁହ
କହୁଥିଲି ଯେ ଯେତେ ନିଜକୁ ଷ୍ଟ୍ରଙ୍ଗ ରଖିବ ତମ ଦେହ ସେତେ ଷ୍ଟ୍ରଙ୍ଗ ରହିବ ନା ହେଲାନି ମାନେ ୱାର୍ଡ ଟା
ଆଉ ଜଲଦି ବି ରିକଭର କରିଯିବ ଜିନିଷ
ରି ଘରେ ଯେ ମୁଁ ଜାଣିବା କଥା କଣ କହିଲ ମାନେ କଣ ହେଇଛି ଜାଣିଲେ ସିନା ମୁ ଫଣ୍ଡ କରି ରିକବରି କରି କି କଣ
ଆରେ ନା ମାଇଣ୍ଡ ପରା ତମେ ସବୁବେଳେ ପଜେଟିଭ ଜିନିଷ ଭାବିଲେ ସବୁ ଭଲ ହେଇଯିବ ତମେ ଭାବିବନି ନା ଭଲ ହବନି କଣ ହେଇଗଲା କିଛି ହେଇନି ତ ଠିକ ଅଛି ସମସ୍ତଙ୍କ ଦେହ ଖରାପ ହଉଛି ମୋର ବି ନର୍ମାଲ ଗୋଟେ ଦେହ ଖରାପ ହେଇଛି ଠିକ ହେଇଯିବ ମେଡିସିନ ତ ଖାଉଛିଟିଟିମେଣ୍ଟ ହଉଛି କିଛି ନାହିଁ ବାସ୍ ଏମିତି ହିଁ ଭାବିବ ତମେ ଯଦି ଭାବିବ ନା କଣ ହେଇଗଲା ସେଇଟାକୁ ସେଇଟାକୁ ମାଇଣ୍ଡରେ ରଖିବ ତଭିସଲି ସେ ଜିନିଷ ଆହୁରି ଖରାପ ହନ ତାକୁ ଆଭେ ଏ ଡେ କରିବ ସିଏ ତା ବାଟରେ ମୁଁ ମୋ ବାଟରେ
ଆଜ୍ଞା
ହୁଁ
ଚିକେନ ଟାକୁ ଭାରି ଦୁଃଖ ଲାଗୁଛି ଏଇ ରବିବାରେ ଚିକେନ ଯେମିତି ହେଲେ ଖାଇବି ବାହାରେ ହଉ କି ଘରେ ହଉ ଖାଇବାଟା ଖାଇବି ଘରେ ନ କଲେ ବାହାରେ ଖାଇବି ଘରେ ଯଦି କରିବେ ବାହାର ଖାଇବେନି
ବାହରେ ହଁ ଖାଇବାକଥା ନୁହେଁ
ବାହାରେ ମୁଁ ଚିକେନ ମୂଲରୁ ଖାଇନି ଜାଣିଛ ନା ସେ ଯୋଉ ପାଣିଆ ପାଣିଆ ଦେବେ ସେଲା ସଡୁ ବାଡୁ ବାହାରେ ମୁଁ ଚିକେନ ମୁଳୁରୁ ଖାଏନି ମୁ ବି ହୋଟେଲରେ ଗୋ ଗୋଟେ ଦିନେ ବି ଚିକେନ ଖାଇନି ହୋଟେଲରେ। ମାଛ ଖାଇଦେବି, ଅଣ୍ଡା ଖାଇଦେବି, କିନ୍ତୁ ଚିକେନ ମୁଳୁ ହାତ ମାରିନି ବାହାରେ। ଖାଲି ପାଣିଆ ଝୋଳ।
ଆଉ ଚା ତ ସେ ପିସଛି ଛି ଛି।
ଛି ଛାଡ଼।
ହଉ ଦେଖ ଟିକେ। ମୁଁ ବି ସେଇ ସେମ୍।
ସପ୍ତାହ ଚଲେଇ ହବନି। କଣ୍ଟା ହେଲେ ଖାଇବି ନହେଲେ ନାଇଁ ଖାଇବିନି।
ଆମ ଝିଅର ସେଇ ଯୋଉ ରବର ପିସ ଗୁଡ଼ା।
ଏ ଏରା ଛି! ମତେ ଏରା ଗଦେଇ ଦେଲେ ବି ମୁଁ ଖାଇବିନି ଏରା। ଫୋପାଡ଼ି ଦେବି ସବୁ। ହୋଉ ରଖୁଛି।
ତମେ କାଇଁ ରଖିବ ମୁଁ ରଖୁଛି।
ହଁ ରଖ।
ହଁ।
ପ୍ଲିଜ୍ କଲ୍ କଟ୍। ହାଲୋ। ହାଲୋ।